ହ୍ୟାଲୋ ହଁ ସୁଭଷ ସନ୍ଧ୍ୟା।
ହଁ ଶୁଭ ସନ୍ଧ୍ୟା କଣ କରୁଛ?
ଏଇ ପୁଅକୁ ଶୁଆଇଲି ବା।
ଆଉ ସବୁ ଉଠିକି ସବୁ କାମ ସରିଲାଣି?
ହଁ ଓଳା ହଳି ସବୁ ଶୋଇନି ମୁଁ ଶୋଇନି ଆଜି।
ଆଉ
ନା ଶୋଇ ନି ଏଇ ଖାଇ ନଥିଲା ଏ ପୁଅଟା ଖାଇ ନଥିଲା ତ ସେଥିପାଇଁ ଆଉ ଶୋଇଲିନି ତାପରେ ସିଏ ଖାଇଲା ମୁଁ ଶୋଇ ପଡିଲା କାଳେ ଲେଟ୍ ହେଇଯିବ ଖାଇବା ଶୋଇଲିନି। ଆଉ ଏକାଥରେ ତାକୁ ଖୁଆଇଲି ଏଡୁ ଘର ଦ୍ଵାର ଝାଡୁ ମାରିଲି। ତାପରେ ଆସିକି ତାକୁ ଶୋଇଦେଲି ଆଉ।
ଆଉ ଆଜି କଣ ସବୁ ରୋଷେଇବାସ ହେଇଥିଲା?
ଆଜି ହେଇଛି ଆମର ମସଲା ଖେଚିଡ଼ି ଆଉ ମାଛ ତରକାରୀ।
ମସଲା ଖେଚିଡ଼ି କେମିତି ହୁଏ?
ମସଲା ଖାଚିଡି ମୁଁ ତ କରି ଜାଣିନି କିନ୍ତୁ ମୁଁ ଜାଣିଛି କେମିତି ହୁଏ। କିନ୍ତୁ ଆମ ଘରେ ବାପା କରନ୍ତି ସବୁବେଳେ। ଆଜି ସେ ହଁ ହଁ ମୁଁ ଖାଇଲିଣି ଆଇଲିଣି ଯେତେଥର ବର୍ଷା ଦିନେ ହିଁ ତା ଏଇ ମାନେ ଏଇ ଆଇଟମ ଟା ହୁଏ ବର୍ଷା ବେଶୀ ବର୍ଷା ଦିନେ। ଆଉ ବର୍ଷକୁ ଥ ଦି ତିନି ଥର ହୁଏ ଆଉ ସବୁ ସବବେଳେ ହୁଏନି ଏଇଟା ବାପା ସବୁବେଳେ କରନ୍ତୁ ଏଇ ଛୁଟି ରେ ରବିବାର ସମସ୍ତେ ଥିବେ ସେଇଦିନ କରନ୍ତି।
ତାହେଲେ ଶଶୁର ଭଲ ଜାଣନ୍ତି ବୋଧେ ରୋଷେଇ ବାସ ସବୁ?
ବାସୁମତୀ ଚାଉଳ ହେଲା ତାପରେ ମସୁର ଡାଲି ବାଶୁମତୀ ଚାଉଳ କିଲେ ମସୁର ଡାଲି ଅଧ କିଲୋ ଆଉ ମୁଗଡାଲି ଅଧ କିଲେ ମାନେ ଦିଟାକ ଡାଲି ମିଶିକି କିିଲେ ଚାଉଳ କିିଲେ ସେଥିରେ ପଢିବ ହେଲା।
ହଁ ହଁ।
ଆଉ ପଡ଼ି ଥିଲା ଆଳୁ ବଡ଼ବଡ଼ ଯେମିତି ଆମର ମଟନ ରେ ଆଳୁ ପଡ଼େ ସେମିତି। ଚୋପ ଛଡ଼ା ହେଇକି ବଡ ବଡ ଆଳୁ ହଁ ଗାଜର ସେମିତି ଟିକେ ବଡ଼ ବଡ଼ ଲମ୍ବାଳିଆ କରିକି ପକେଇବ ଆଉ ବିଟ୍ ଆଉ ଫୁଲକୋବି ପ ପଡ଼ିପାରିବଟି ବଡ଼ ବଡ଼ ଆଉ ତୋ ପୋଟଳ ଖାଲି ବଡ଼ବଡ଼ ପୋଟଳ ଖାଲି ଦି ଫାଳ ହବ ଚିରିବ। ଚିରି ଦବ ଦି ଫାଳ ବାସ ପୋ ଟୋଳ ଆଜି ମିଳିଲାନି ଖାଲି କୋବି ପଡ଼ିଥିଲା ଆଳୁ ପଡ଼ିଥିଲା ଗାଜର ପଡ଼ିଥିଲା ବି ପଡ଼ିଥିଲା ସେତିକି ପଡ଼ିଥିଲା ହେଲା ତାକୁ ପ୍ର ତାପରେ ହଁ ଭା ପିଆଜ ପୁରା ପଡିଥିଲା ଯେହେତୁ ଏତେ ଚାଉଳ କିିଲେ ଡାଲି କିିଲେ ଆଉ ଏତେ ପନିପରିବା ସେଥିପାଇଁ ପୁରା ଅଧ କିଲୋ ପିଆଜ ଖାଲି କଟା ହେଇଥିଲା।
ଅ ହ ଅଧକିଲେ?
ଅଧ କିଲେ ପିଆଜ ନା?
ଆଉ ଆଉ କଣ କହିଲ ଅଧ କିଲେ ପିଆଜ କଟା ହେଇଥିଲା ଆଉ ଖାଲି ସେଟା ବଟା ହେଇନଥିଲା ଖାଲି କଟା ହେଇଥିଲା। ଆଉ ଅଦା ରସ ଅଦା ରସୁଣ ବଟା ହେଇଥିଲା। ହେଲା ପିଆଜ ତାପରେ ସ ଫାଷ୍ଟ ସେ ପରିବାକୁ ଟିକେ ଟିକେ ହାଲକା ଭାଜି ଦବ ଛାଣିଦବ ହେଲା ତାପରେ ଆ ମାନେ ତେଲରେ ଜିରା ଆଉ ତେଜପତ୍ର ଫୁଟେଇକି ଏ ପିଆଜ ଗୁଡା ଟିକେ ଭାଜି ଦବ ତାପରେ ଅଦା ରସୁଣ ଯୋଉ ବଟା ହେଇକି ଥିଲା ତାକୁ କଷେଇ ଦବ। ହେଲା କଷେଇ ଦେଇକି ଭଲରେ ଟିକେ କଷି ହେଲା ପରେ ସେଇଥିରେ ପକେଇଦବ ସେଇ ଚାଉଳ ପକେଇଦବ ଡାଲି ଯୋଉ ଥିଲା ମୁଗ ଡାଲିକୁ ଟିକେ ଭାଜି ଦେଇଥିବ ହେଲା। ପୁରା ବେଶୀ ଭାଜିବନି ଅଳ୍ପ ଟିକେ ଭଜା ହେଇଥିବ ମୁଗ ଡାଲା ମୁଗ ଡାଲି ମସ୍ ଡାଲି ସବୁ ପକେଇଦବ ପନିପରିବା ବି ପକେଇ ଦବ ତା ସାଙ୍ଗେ ଟିକେ କଷେଇ ଦେଇକି ସେ ଚାଉଳ ଡାଲିକୁୁ ଦେଖିକି ପାଣି ଦବ ଆଉ ଲୁଣ ସ୍ୱାଦ ଅନୁସାରେ ଲୁଣ ହଁ ଏଇଟା ଭଲ ଲାଗେ ନା ସେଟା ଗଳା ହବନି ନା।
ଓ ଓହୋ।
ପନି କଳା ସେଟା। ସେଟା ଦେଖିକି ହଁ ସେଦିନ ମସଲା କଳା ପନିପରିବା ସବୁ ପକେଇଦବ ହେଲା ସେଟା ପାଣି ଦେଖି ଦେଇଦବ ତା ସ୍ୱାଦ ଅନୁସାରେ ଲୁଣ ଦବ ଠିକ ଯେମତି ବାପା ଆମର କରନ୍ତି ପୁରା ପରଫେକ୍ଟ ପୁରା ବଢିଆ ହୁଏ। ହେଲା ସବୁଥର ଆଜି ବି ବଢିଆ ହେଇଯ ହଁ ବଢିଆ ଲାଗୁଥିଲା ହେଲା। ମୁଁ ଫାଷ୍ଟ ମାଛ ତରକାରୀ ଟା କରିଦେଲି। ତାପରେ ଗ୍ୟାସଫ୍ୟାସ ପୁରା ପୋ ଛା ପୁଛି କଲି କାନା ସିଏ ଖାଏ ବୋଲି ଆଉ
ଓ ହୋ।
ତାପରେ ଭଲରେ ପୋଛା ପୋଛି କଲି ସେଠୁ ପୁଣି ଆଉ ଥରେ ଆମର ହେଲା ଖିଚିଡି ଟା ପୁଣି ଆହୁରି ମାଛ ଆସିଚି ଏବେ। ଆଉ ଗୋଟେ ମାଛ ସେଇ ମାଛକୁ ପୁଣି ଏନା ଯିବି ଭାଜିବି। ଭାଜିବି ତରକାରୀ ହବ କି କଣ ଘରେ ପଚାରିବି ଯଦି ମାଛ ଭଜା ଖାଇବେ କି ତରକାରୀ ଖାଇବେ
ହଁ।
ଦେଖିବା। ଏବେ ଗୋଟେ ଆସଚି ମାଟୁଳି ମାଛ। ମହାନଦୀ ଆମର ତ ସବୁବେଳେ ଜିଅନ୍ତା ମାଛ। ସେ ମାଟୁଳି ମାଛ ଯେତଳେ ଘରକୁ ଆଣିଥିଲେ ସବୁ ଯାକ ମାନେ ଡେଉଁଥିଲେ। କିଲେ ମାଛ ବା ଉପରେ ଆସିଥିଲା ସବୁ ଡେଉଁଥିଲେ ସବୁ ଯାକ।
ମାଛ ଡେଉଁ
ହଁ ମାନେ ଜିଅନ୍ତା ଜିଅନ୍ତା ସବୁ। ହ ଚାଖେଣ୍ଡେ ଠୁ ବଡ ଚାଖେଣ୍ଡେ ଅଛି ଚାଖେଣ୍ଡ ଠୁ ବଡ ଅଛି। ତ ଦିହରେ କଣ୍ଟା ଗୋଟେ କଣ୍ଟା ପୁରା। ମାନେ ଏମିତି ସେଉ ଛୋଟ କଣ୍ଟା ନାଇ ହଁ ହଁ। ଖାଇପାରିବେ ଖାଇପାରିବେ ମୋ ପୁଅକୁ ଦେଇନି ଏପନ୍ତ ଦବା ଆଗକୁ ଦି ଟିକି ଖାଇବୁ ତ ଆଉ।
ତା ସ୍ଵାଦ ଟା ଭଲ ଲାଗେ ସେ ମାଛର ସ୍ଵାଦ ଟା?
ହଁ ମାଟୁଳି ମାଛ ବହୁତ ବଢିଆ ଲାଗେ। ମୁଁ ମୁଁ ତ ମାନେ ଆଗରୁ ମାନେ ବାପ ଘରେ ଭୁବନେଶ୍ଵରରେ ଯେହେତୁ ରହୁଥିଲି ମୁଁ ସାଡେ ଏତେ ସେ ରୋହି ଭାକୁର ଇଲିଶି ଚିଙ୍ଗୁଡି ଖ ପେ ଏଇପଟେ ଯେହେତୁ ମହାନଦୀ ନା ଆମର ସବୁ ଭେରାଇଟି ପ୍ରକାର ସବୁ ପ୍ରକାର ମାଛ ଏଇଠି
ତାପରେ ଏବେ ବର୍ଷା ଦିନ ହ ସବୁ ଭେରାଇଟି ମାଛ ଦେଶୀ ମାଛ ଖାଇବ ଖାଲି ଯେହେତୁ ହଁ ଭଲବହାନ ପାଣି ଏବେ ବଢି ଯାଇଛି ଯେତେକ ସବୁ ମାଛ ସବୁ ଦେଶୀ ମାଛ ହିଁ ତମେ ସବୁ ଖାଇବ ଯାହା ହଉ ଭଲ ଭଲ ଭଲ ମାଛ ଖାଉଛ ଆମେ ତ ବାହାରି ଯାରେ ସେତେ ଭଲ ମାଛ ପାଉନୁ ଯେହେତୁ ମହାନଦୀ ପାଖରେ ରହିଛ ଭଲ ମାଛ ଖାଉଛ ଆଉ
ଯୋଉ ମାଛ ଟା ଆସିଥିଲା ସେ ମାଛ ନ ହେଲା କଣ ନା ଟା ମୋର ମନେ ପଡୁନି ଆ
ହଁ
ସେଇଟା ନାକପୋଡି କହୁଛନ୍ତି ଏପଟେ ଆମ ନାକପୋଡି ସେ ମୁଁ ଜାଣିନି ଆକଚୁଆଲି ମୁଁ ତ ଚିହ୍ନିନି ମାଛ ଏପଟେ ନାକ ଫୁଡି କହୁଛନ୍ତି କାଲି ରାତିରେ ଦଶଟା ରାତିରେ ଜଣେ କେ ଗୋଟେ ତାକୁ ଧରିଥିଲା ସେତେବେଳେ ସେ ବଞ୍ଚିଥିଲା ବଞ୍ଚିଥିଲା ପୁରା ଜି ଅ ଜିଅନ୍ତା ଆସିଥିଲା ଆମ ଘରକୁ ଆଉ କାଲି ତ ଶନିବାର ହେଇଥିଲା ନା ଆଉ କିଏ ତା କାଟିବ ବୋଲି ତାକୁ ଆମର ଗୋଟେ ତା ବଡ କୁଣ୍ଡ ଟାରେ ତାକୁ ପାଣି ଦେଇକି ପୁରା ବଞ୍ଚି ଦେଇଥା ଜିଅନ୍ତ ରଖିଦେଇଥିଲୁ ଆଜି ସକାଳେ ଏଇଟା କଟା ହେଲା ଆଉ ରନ୍ଧା ହେଲା
ଓ ହୋ ତାହେଲେ ଉୁଁ ହୁଁ ତାହେଲେ ରାତିରେ ବି ପୁଣି ଏଇନା ମାଛ ନା!
ଏବେ ହଁ ପୁଣି ମାଛ ଅଛି ଭଜା ହବ, ତାପରେ ପଚାରିବି ଯେ ତରକାରୀ ଖାଇବେ କାହିଁକିନା ସକାଳ ର ବି ତରକାରୀ ଅଛି ତିନି ଚାରି ପିସ୍ ଅଛି ଭଜା ବହୁତ ଅଛି। ମାନେ ପୁରା ଦିକିଲିଆ ମାଛ ଟା ଆସିଥିଲା ତ, ତା ଦେହରେ ତ ଆଜି ଯୋଉଟା ଆସିଥିଲା ସେଇଟା ଖାଲି ମାଂସ ମାନେ କଣ୍ଟା ବହୁତ କମ ଆଉ ବଡ଼ ବଡ଼ କଣ୍ଟା ଯେମିତି ପେଟି ମାନଙ୍କର ଥାଏ ବଡ଼ ବଡ଼ କଣ୍ଟା ସେମିତି ଆଉ ଖାଲି ମାଂସ ବେଶୀ ତେଣୁ ଏବେ ଯୋଉଟା ବି ସେ ବି ସେମିତି ସେଇଟା କିନ୍ତୁ ବଡ ମାଛ ଦିକିଲିଆଟେ। ଏଇଟା କିନ୍ତୁ ଛୋଟ ଚାଖେଣ୍ଡେ, ଚାଖେଣ୍ଡେ ସା ରୁ ବଡ। କିନ୍ତୁ ବି ମିଠା ମାଛ ମହାନଦୀର ମାନେ ମାଛ ଆଉ ବ ପୁରା ମିଠା ମାଛ ଆଉ।
ଦୁମ୍ ମାଛ ଖାଉଥିବ ଆଉ।
ହଁ ଆମର ସବୁବେଳେ ମାଛ, କେତେବେଳେ କେମିତି ଆସୁଛି ମାଂସ ନହେଲେ ଏବେ ବର୍ଷା ଦିନେ ତାପରେ ବହୁତ ମାଛ ପଡିବେ ନା ପାଣି ଯେମି ତି ଟିକେ ବଢିବ ବିଲ ହଁ ଯୋଉ ବିଲ ବାଡିରେ ହଁ ବିଲ, ବାଡିରେ ବି ଯୋଉ ହଁ ମାଛ ଗୁଡା ଏ ପାଣି ଯୋଉ ମାଡି ଆସିବ ବର୍ଷା ପାଇଁ ସେଇଥିରେ ସବୁ ମାଛ ପଡିବେ, ହେଲା ତ ମାଛ ଏଇ ଯୋଉ ମାନେ ଯାଆନ୍ତି ବିଲବାଡିକୁୁ ଯିବେ ଯାଇଥିବେ, ସବୁ ମାଛ ଧରିକି ଆଣିବେ। ଏ ଏତେ ମାନେ ମାଛ ହବ ଯେ, ସବୁ ଗାଧେଇବାକୁ ଯାଇଥିବେ ନଦୀ କିି ପାଣି ଯେହେତୁ ଆସିଯାଇଥିବ ଅଧିକା ସବୁ ଏମିତି ଗାଧେଇବାକୁ ଯାଇଥିବେ, ଲୁଗା କାନିରେ ମାଛ ଧରିକି ଚିଙ୍ଗୁଡି ଧରିକି ଆଣିକି ଆସିଥିବେ। ଏତେ ମାଛ ତ, ଏତେ ମାଛ ହଁ ପାଣି ଯେତେ ପାଣି ଆସିବ ସେତେ ଅଧିକା ମାଛ ବି ହେବେ ପଡିବେ। ଆଉ ଯୋଉ ଏଠି ଧର ବିଲ ବାଡିରେ ପାଣି ମାଡିଗଲେ ଯେତେବେଳେ ଟିକେ ପାଣି କମିବ ମାଛ ସବୁ ସେଇଠି ସବୁ ଯୋଉ ବିଲରେ ସବୁ କଉ ମାଛ ସବୁ ଯୋଉ ଗୁଡାକ ମାଟିରେ ଥାଆନ୍ତି ସେ ମାଛ ସେଇ ମାଟିରେ ସେମାନେ ରହିଯାଇଥିବେ ତମେ ପାଣି ଯେମିତି ଛାଡିଯିବ ସେମାନେ ସବୁ ଦେଖାଯିବ ହଲିବେ।
ଇସ୍ ମାଛ ତାହେଲେ ଆରାମସେ ତମେ ମାଗ ମାଗଣା ପଇସା ଦବା ବି ପଡିବନି ମାଗଣା ଧରିକି ଆଣିବ।
କେମିତି ଦବୁନି? ଯୋଉ ଯି ଯିଏ ଧରିକି ଆଣୁଛି ସିଏ ଧରିକି ଆଣିବ ଆଉ ସି ହଁ ନି ଯିଏ ଧରିକି ଆଣିବ ଆଉ ସେ ତାର ନିଜେ ଖାଇଦେବେ ସିଏ କାହିଁକି ଆଉ ବିକ୍ରି କରିବ କି ନିଜେ ତାଙ୍କ ଘରେ ଖାଇଦେବେ। ଆଉ ଯିଏ କେଉଟ କି କଣ ଅଧିକା ମାଛ ଧରିଲା, ସିଏ ଦି ପଇସା ହେଲେ
ବି ହୁଁ
ସିଏ ହେଲେ ଅ ଧିକା ମାନେ କିଛି ପଇସା ପାଇବ ନା ସେ କଣ ପାଇଁ ଆମକୁ ମାଗଣା ଦବ।
ହୁଁ ହୁଁ ଅହ ତାହେଲେ ବଢ଼ିଆ ଆଉ।
ଆଉ ସନ୍ଧ୍ୟାବେଳେ ଆଜି କଣ ଖାଇବା?
ଆମର ଖାଇବା ଏ ବେ ଖାଇକି ହେଇଥିଲା ଭାତ ଏଇ ଯୋଉ ଭାତ ହେଇଥିଲା କୋଳଥ ଡାଲି ଟା ହେଲା, ମୁଁ ଏଇଠି କଥା ହଉଛି କୁକୁର ଟା ଆସିଲା ରା ଗୋଡ଼ଟା ଶୁଂଘୀ ଦେଲା। ଭାତ ଆଉ କୋଳଥ ଡ଼ାଲି ଆଉ ଉମ ଆଳୁ ବାଇଗଣ ଭର୍ତା।
ହଁ। ତାପରେ ହ୍ୟାଲୋ।
କଖାରୁ ହ୍ୟାଲୋ କଖାରୁ ଡଙ୍କ ଯୋଉ ନୁହଁ ସା କଖାରୁ ଡ଼ଙ୍କ ଶାଗ ଉଁ ସେଇଟା ଭଜା ହେଇଥିଲା। ଆଉ ସେତିକି ତ ହେଇଥିଲା ଆଉ। ଆଉ ସନ୍ତୁଳା ଟିକେ ଥିଲା ଆଉ ସନ୍ତୁଳା କରିଥିଲେ ବଘାଇକି ଆଉ।
ଆଉ ଦାଦା ଖୁଡ଼ି ପଳେଇଲେ।
ଦାଦା ଖୁଡ଼ି ନା ନା ଦା ଖୁଡ଼ି ଅଛନ୍ତି ନା ମା ହସ୍ପିଟାଲ ରେ ଅଛନ୍ତି ନା।
ଆଉ ଦାଦାଙ୍କର ଯୋଉ ଚେକଅପ୍ ହବାର ଥିଲା ଆଜି ଆଜି ନା କାଲି ହେଲା।
ଚେକଅବ୍ ହଁ ନାଇଁ ଟେଷ୍ଟ ହବାକୁ ଯାଇଛି। ଆଉ ଦାଦା ତ ଏଇନା ଆସିକି ଶୋଇଛନ୍ତି। ଖୁଡ଼ି ଅଛନ୍ତି ହସ୍ପିଟାଲ ରେ ତାଙ୍କ ମା ଦେହ ଭଲ ନାହିଁ ତ। ହସ୍ପିଟାଲରେ ଅଛନ୍ତି ଉଁ ହୁଁ।
ନ୍ଦି
ଉଁ ଦାଦା ନାଇଁ ଦାଦା ଆସିଛନ୍ତି ବା ଶୋଇଛନ୍ତି ଖୁଡ଼ି କଳିଙ୍ଗ ହସ୍ପିଟାଲ ରେ ଅଛନ୍ତି। ତାଙ୍କୁ ଛାଡ଼ି ଦେଇକି ଆସିଲେ ଦୀପିନ ଦୀପି ମାଉସୀ ଆଇଛନ୍ତି ତ ମାଉସୀ ଟିକେ ଜଗିବେ। ଦି ଭଉଣି ମିଶିକି ଜଗିବେ ତାଙ୍କ ମା ଆଇ ସି ଉ ରେ ଅଛନ୍ତି ଆଉ ବାବା ପଳେଇ ଆସ୍ ଥିଲେ ଆଉ ଏଇ ଯୋଉ ଦାଦା ପଳେଇ ଆସିଲେ ଆଉ।
ଆଉ ବାପା କଣ ଗାଁ କୁ ଯାଇଥିଲେ?
ହଁ ବାବା, ଦାଦା, ଖୁଡ଼ି ସବୁ ଗାଁ କୁ ଯାଇଥିଲେ।
ମୋ ବୋଉକୁ ଦେଖିବାକୁ।
ହଁ ଯାଇଥିଲେ ଏବେ ଆସିଛନ୍ତି ଆସିକି କୋଡ଼ିଏ ରହିଗଲେ ସେ ହସ୍ପିଟାଲ ରେ ତାଙ୍କ ମାଙ୍କୁୁ ଦେଖା କରିଏ ମାନେ ଜଗିବେ ବୋଲି ମା ଦୀପି ମାଉସୀ ଆଉ ଖୁଡ଼ି ଆଉ ଦାଦା ପଳେଇ ଆସିନ୍ତି ସେ ଶୋଇଛନ୍ତି। ଗାଁ ରେ ଶୋଇନାହାନ୍ତି ବୋଧେ ବାଧାରେ ଆସିକି ଶୋଇଛନ୍ତି।
ହଁ ନାଇଁ ଦେହ ବି ତାଙ୍କର ଖରାପ ହଉଛି ସେ ଶୁଅନ୍ତୁ।
ହଁ ସେ ଚାହା ଫାହା ପିଇ ନାହାନ୍ତି। ଉଠିଲେ ଚାହା ଫାହା ଟିକେ ପିଇବେ। ଆଉ ଏମିତି ଆଉ ଆମର ଟିକେ ସୁଜି ପିଠା ହଉଛି ଏଇନା ଟିକେ ଛୁଣା ସୂଜି ଟିକେ ତାକୁ ଜନ୍ତୁଛନ୍ତି ନା। ତାକୁ ଟିକେ ଛଣା ପିଠା ବେ ହୁଁ ହୁଁ ଆଉ ବାହାଇ ନେଇକି ଯିବେ। ପ୍ଲସ୍ ଘରେ ବି ଟିକେ ଖାଇବୁ ଆଉ ସେଇଥିପାଇଁ। ଜନ୍ତା ହଉଛି ପିଠା ଟା ହବ ଆଉ ସାଧା କାକରା ହବ ପୁର ନୁହଁ ସାଧା ପିଠା ହବ।
ହଁ ହଉ ସାଧା ହଉ ସାଧା କଣ ଭଲ
ହୁଁ ହୁଁ ଖାଲି ବର୍ଷା ଦିନେ ଖାଲି ତେଲୁଣି ପୋକ ଖାଲି ସଲୁଛନ୍ତି।
ହଁ ହଁ ତେଲୁଣି ଗଉଡୁଣି ସବୁ ପ୍ରକାର।
ହଁ ତେଲୁଣି, କୁକୁର। କୁକୁର ଘର ଭିତରେ ପଶି ଯାଉଛନ୍ତି। ତମ ସାଙ୍ଗେ କଥା ହେଲା ବେଳେ ଏଠି କୁକୁର ଆସିକି ମୋ ପାଦ ଶୁଙ୍ଘି ଦେଇକି ପଳେଇଲା।
ଯା ଯା ଯା ଗୋଡ ଧୋଇହବ ମୋ ପା ସେଟା କଥା ହେବି ତାହେଲେ ଆଉ।
ହୁଁ ହୁଁ ହଉ ରଖୁଛି ହଁ ହଁ ବାଏ।